ଲୋ।
ହ୍ୟାଲୋ ସାଙ୍ଗ।
କଁ କରୁଚୁ?
ଏଇ ବସିଛି ଆଉ।
ଖାଇ ସାରଲୁଣି?
ହଁ ଏଇ ଖାଇକି ଉଠି ଏ-ଉଠିଲି।
କଁ ଖାଇଲୁ?
ରୁଟି ହେଇଥିଲା ଆଉ ଆଳୁ କଷା।
ରୁଟି ଆଳୁ କଷା କଣ ଘରେ କରିଥିଲେ?
ହଁ ଘରେ ଦେଇ କରିଥିଲା ଖାଇନୁ, ଆଉ ତୁମ ଘରେ?
ଆମର ଖାଇଥିଲି ପଖାଳ।
ଆ ବର୍ଷା ହେଇଥିଲା ନା।
ବର୍ଷା ବିଜୁଳି ପ୍ରବଳ ତମର ସାଡ।
ହଁ ଆମ ଏପଟରେ ଟିକେ ଟିକେ ବର୍ଷା ହେଇଥିଲା।
ଆମର ବର୍ଷା, ବିଜୁଳି, ବର୍ଷା, ବିଜୁଳି, ଘଡଗ କୋଡି ଆମର ଏପଟେ ତିନଟା ନଡିଆ ଗଛ ପୋଡି ଯାଇଛି। ଗଛ ସବୁ ଶୋଇ ପଡିଚି ଆମର ଲାଇନ ବିଦ୍ୟୁତ କଟ୍ ହେଇଯାଇଛି ବିଦ୍ୟୁତ ଏ ଯାଏଁ ଆସିନି। ତମ ସେପଟେ?
ଆମ ସେପଟରେ ବିଦ୍ୟୁତ ଆସି ସାଇଲାଣି।
ତମ ସେପଟେ ବିଦ୍ୟୁତ୍ ଆସି ସାରଲାଣି ଆମ ଏପଟେ ବିଦ୍ୟୁତ୍ ଆସିନି। ଆଉ ରାତିକି ଭଲ ଆଉ ରୁଟି ଏଇ ଯୋଉ ଗରମ। ଆଜି ଟିକ ଥଣ୍ଡା ଲାଗିବ ଏଇ ଯୋଉ ବର୍ଷା ହେଇଚି, ତମେ ସେପଟେ ଜୋରେ ହେଇଚି ନା ଆସ୍ତେ ଆସ୍ତେ ହେଇଚି?
ଆମେ ଏପଟରେ ଆସ୍ତେ ଆସ୍ତେ ହେଇଚି।
ଆମ ଏପଟେ ପୁରା ଜୋରେ ମାନେ ଆମ ରାସ୍ତା ପୁରା ପାଣି ଫୁଲ୍ ଫୁଲ୍ ଆମର ହେଇ ଚାଲଲା ଆମ ରାସ୍ତାରେ ପା ପାଣି ପୁରା ଚାଲଲାଣି, ଆଉ ତମେ ରା ହଁ ମୁଁ ଭାବୁଥିଲି। ସେଇଆ କରିମି ମାନେ କାନ୍ଦେଇ କାନ୍ଦି ଯେମିତି ନିଅନ୍ତିନି କେଦାରନାଥକୁ ଯେତେବେଳେ ଯାଆନ୍ତି। ସମସ୍ତଙ୍କୁ ଯୋଉ କାନ୍ଧରେ ବସେଇକି ନିଅନ୍ତି।
ହଁ ହଁ।
ସେମିତି ମୁଁ ଆମ ଗାଁ ରାସ୍ତା ପାରି କରିମି ଲୋକଙ୍କୁ ମୋ କାନ୍ଧରେ ବସିକି ପଇସା ନେମି ତାଙ୍କଠାରୁ।
ଦଶ ଟଙ୍କା ଲେଖା।
ହଁ ଆଉ ତୁ ଆଉ ରାତିରେ ତମର ଭୋଜନ କଁ ହବ ଘରେ?
ରାତିରେ ସେଇ ପରଟା ହବ, ଭଜା ହବ।
ପରଟା ଏତେ ଖାଆନ୍ତୁ ନାହିଁ ଦେହ ପାଇଁ ଭଲ ନୁହଁ ପରଟା ଖାଇଲେ ବହୁତ ରୋଗ ବାଗ। ମୁହଁରେ ସବୁ ବାହାରୁଚି ଇଏ ହଉଚି ସବୁ କି ତା ପାଇଁ ହଉଚି ନା ଆଉ।
ସରକାର ଡାକ୍ ଡାକ୍ତରଖାନା ଯିମୁ।
ହଁ ନାଇଁ ସେ ସବୁ ଭଲ କଥା ନୁହଁ, ଯେତେ ତ ଏମାନେ କଣ କହିଲ ଦେହ ପାହାକୁ ଯତ୍ନ ନବ ସେତେ ତୋମ ପାଇଁ ଭଲ।
ଆଉ କଣ ଖାଇବୁ?
ଖାଇବ ସଧାବେଳେ ପନିପରିବା ଖାଇବ। ସଦାବେଳେ ପନିପରିବା, ଫଳମୂଳ ଖାଇବ। ସଖାଳ ତ ଉଠିଲ ତୋମେ ଯୋଉ ଚା ପିଇ ଦଉଛ। ବିସ୍କୁଟ୍ ଖାଇ ଦଉଛ। ହଁ ଚା କେତେବେଳେ ସେମିତି ପିଇଲ। ଯଦି ଚା ପିଇବାରେ ଅ ଅଧିକ ତୋମର ମାନେ ଇଏ ତାହେଲେ ତୋମେ ଟିକେ ନାଲି ଚା କରିକି ପିଇଦବ। ଟିକେ ଅଦା ଫଦା ଛେଚିକି ସେ ଚାହା କରିକି ତ ପିଇଦବ। ଏ ଯୋଉ ପିଉନାହାନ୍ତି ସବୁ ଏ ଏତ ଚା ସେ ସବୁ ପିଇବନି। ଆଉ ସକାଳୁ ଦଶଟା ବେଳେ ସଦାବେେଳେ ଖାଇବ ଫଳମୂଳ ଖାଇଦବ। ରୁଟି ମୁୁଟି ଖାଇବନି ଆମ ଘର ପାଖରେ ଗୋଟେ ଝିଅ ଟେ ଅଛି ସେ ଯେ ହଳଦିଆ ଗେଁସ ଟେ ନେଇଚି ସିଏ ସଦାବେଳେ ଖାଇବ ଖାଲି ଫଳମୂଳ ତେଲ ଭାଜି ତ ସଦାବେଳେ ନହେନେ ହବନି। ତାକୁ ଟିକେ ବୁଝେଇମି ମୁଁ ଆଜି ଯାଇଁକି।
ପନିପରିବା ଖାଏ? ନା
ହଁ ପନିପରିବା ଜମା ଖାଏନା ସେ। ଆଉ ତୋମେ ତୋମେ କଣ ଖାଇ ଶିକିିଚ?
ହ
ହଇ, ହଇ।
ପିଆଜ ଖାଏ। ରସୁଣ ପନିପରିବା ହେରେ ପନିପରିବାରେ ଆମର ହଉଚି ବାଇଗଣ, ଟମାଟ୍ରୁ, ଶାଗ ଭେଣ୍ଡି ବୋଇତାଳୁ, ଅମୃତଭଣ୍ଡା, ଗାଜର ଆମ୍ବ
ଓ ହୋ ହୋ ଆଉ ଯୋଉ ଆଉ ସଧାବେେଳେ କଣ ଖାଇବ ଭଲ ଟା ଜାଣିଚ ନା? ଏମ୍ କାର ଦି ସବୁବେଳେ ଗରମ ମସଲା ଦିଟା ପକେଇବ। ଦି ଟଙ୍କିଆ ବାଲା ତରକାରୀରେ। ଆଉ ପାନ୍ସ ଟଙ୍କିଆ ଯୋଉ ଗାର୍ଲିକ ର ଯୋଉ ନଥାଏ ନା ଆମେ ଯୋଉ ଗୁଣ୍ଡ ଥାଏ ଯୋଉ କଣ ସେଟା କହନ୍ତି ଅ, ଅଳେଇଚ ନା କି ଯେଟ ଛେଚିକି ଯୋଉ ପକାନ୍ତିନ ନା ତରକାରୀ ପକାନ୍ତି ନା ନା କାଜୁ ଫାଜୁ ନୁହଁ। ସେଇ ଟା ଦିଟା ଗରମ ମସଲା ଦିଟା ଦି ଟଙ୍କିଆ। ଆଉ ପାନ୍ସ ଟଙ୍କିଆ ଗୋଟେ କହିବ ଗୁଣ୍ଡ ଯୋଉ ଉଁ, ଚା ଆରେ ଯୋଉଟା ପକାନ୍ତି ନା ଯୋଉ କଣ ସେଟା କହନ୍ତି? ହଁ ହଉ ଛାଡ ତୋମେ। ନିହାତି ଗରମ ନଥିଲା
ଗୁଲମରଚ।
ହଁ, ହଁ ଗୋଲମରିଚ ଗୁଣ୍ଡ ଯଦି ଥିବ ପକେଇଦବ ଭଲ।
ଆଉ ତୁମର ବର୍ଷା ରେ ପାଣି କେତେ କେତେ?
ଆମ ଏଠି ପାଣି ମିଚୁଳି ଗୋଲମରିଚ ଗୋଲମରିଚ ଯଦି ଗୁଣ୍ଡ ଥିବ ପାନ୍ସ ଟଙ୍କିଆ ପକେଟ ଗୋଟେ ପକେଇଦବ ତରକାରୀରେ ସବୁଠାରୁ ଭଲ ଲାଗିବ।
ଆଉ ଆଉ ତୁମର ଫେବରାଇଟ ଖାଦ୍ୟ କଣ?
କିବା ସେମିତି ନୁହେଁ ଆମକୁ ଖାଇବାକୁ ଭଲ ଲାଗେ ଯେ ସବୁ ମୋତେ ଏ ବିରିୟାନୀ, ଏଗ ରୋଲ୍, ଏସବୁ ଖାଇବା ମୋତେ ଭଲ ଲାଗେ। ଆଉ ତୋମକୁ କଣ ଖାଇବାକୁ ଭଲ ଲାଗେ?
ମୋତେ ଫାଷ୍ଟ ଫୁଡ୍ ରେ ପକୋଡ଼ା, ଚିଲ୍ଲୀ କୋବି, ଚିଲ୍ଲି ଚିକେନ୍ ମସରୁମ୍ କରି ଆଉ ଲଛ୍ଛା ପରାଟା।
ମୋତେ ଟିକେ ଅଧିକ କଣ କହିଲ ତେଲ ଭାଜି ଜିନିଷ ଖାଇବାକୁ ପସନ୍ଦ। ତୋମକୁ?
ମୋତେ ବି ସେ ତେଲ ଭାଜି ଜିନିଷ ଖାଇବା ପସନ୍ଦ।
ହଁ ଖାଲି ତେଲ ଭାଜି ଜିନିଷ ଖାଇବାକୁ ବଢିଆ ଲାଗିବ।
ଆ, ସକାଳୁ କେତେବେଳେ ଆଜି ଉଠିଲ?
ଆଜି ମୁଁ ଆଜି ମୋର କଣ ହେଲା ଶୁଣିବ ଆଜି ଯେହେତୁ ରବିବାର ମୁଁ ଟିକେ ରବିବାର ଅଧିକ ସମୟ ଶୁଏ ଆଜି ମୋ ମା ଘରିକା ସବୁ ପଳେଇଥିଲେ ଗୋଟେ ଠାକୁର ଦର୍ଶନ କରିବାକୁ ବିରଜାଙ୍କ ପାଖକୁ ସେଇଠୁ ମୁଁ କଣ କଲି ନା ଆଜି ମୁଁ ହଁ ସକାଳୁ ସକାଳୁ ଉଠି ପଳେଇଛନ୍ତି ମୁଁ କଣ କଲି ନା ଉଠିଲି ଆଗେ ଉଠିଲି ସେମାନେ ତ ବାହାରିକି ଯାଉଥିଲେ ଆଟଟାରେ ଉଠିଲି ମାନେ ସେ ବିଛଣାରେ ହିଁ ଶୋଇଛି ତାପରେ ଟିକେ ଫୋନ ଦେଖୁ ଦେଖୁ ସେମାନେ ବାହରିକି ପଳେଇଲେ ମୁଁ କହିଲି କଁ ଉଠମି ସେମାନେ ଆଇଲେ ଯାଇକି ସାଢେ ଏଗାରଟାରେ ମୁଁ ସାଢେ ଏଗାରଟା ଯାଇ ଶୋଇକି ସେମିତି ଥିଲି। ସାଡେ ଏଗାରଟା ରେ ଉଠିଲି ଆସିି ମଟେ ପାଟି କଲେ ମୁଁ ଆସିକି ଉଠିଲି କାମ ସାରିକି ତାପରେ ଫେର ଶୋଇଲି ଶୋଇଲି ଶୋଇଲି ନା ଖାଇଲି ଟିକେ ଖାଇଲି ମ୍ୟାଗି ହେଇଥିଲା ମେଗି ଖାଇଦଲି ତାପରେ ସେମିତି ଶୋଇ ପ ରହିଲି ରହିଲି ରହିଲି ତାପରେ ଫେରେ ଉଠିଲି ସାଢେ ଦିଟାରେ ସାଢେ ଦିଟା ଉଠିକି ଉଁ ଗାଧେଇକି ଖାଇକି କି ଫେରେ ଶୋଇିଲ ଶୋଇଲି ଶୋଇଲି ଫେରେ ଚାରିଟା ବେଳେ ବୁଲୁଥିଲି। ତମେ କଣ କରୁଛ ଦିନ ସାରା? ହଁ କପଡା ଫପଡା ଆମେ ସବୁ ସଫା କରିଦେଇଛୁ ଆମେ ଆଜି ସନ୍ଡେ ନା ନା ଆଜି କପଡା ସଫା ମା କିଛି କରିନି ଆଜି ରବିବାର ଅଛି କିଛି କରିନି ମୁଁ ସେ କଥା ଭାବୁଛି। କାହିଁ କଲିନି ମାନେ ବର୍ଷା ବି ହେଇଛି ଭଲ ବି କରିଛି ଗୋଟେ ପଟ କରିନି ସେ କଥା ବି ଭାବୁଛୁ ଆଉ ହଁ ହଇରାଣ ହେଇଯାଇଥାନ୍ତି ମୁଁ
ଭଲ କରିଛ ଆଜି ଆଇଁଷ ହେଇ ଥିଲା ନା?
ନା ଆଜି ହେଲା ମୁଁ ବୋଉ ଉପା କରେ ଉପାସ କରେ ତ ଚତୁର୍ଦ୍ଦଶୀ ଉପାସ ଆଜି ହେଲା ଚତୁର୍ଦ୍ଦଶୀ ସେଥିପାଇଁ ଆମର ଆଜି ଆଇଁସ ହେଇନଥିଲା ମୁଁ ରାତିରେ ଭାବୁଛି ଟିକେ ପୁରୀ ଆଉ ଟିକେ କଣ ତରକାରୀ ମରକାରୀ ଖାଇବୁ ଆଉ।
ଆଉ ରାତିରେ କିଛି ଖାଇନ?
ହଁ ସନ୍ଧ୍ୟାବେେଳେ ଯାହା ଖାଇଥିଲି ପକୁଡି ଟିକେ ଖାଇଥିଲି ଆଉ ଜଲପି ଖାଇଥିଲି ଆଇସ୍କ୍ରିମ ଖାଇଥିଲି ଆଉ ଚକଲେଟ ଆଇସ୍କ୍ରିମ୍ ଜଲପି ପକୁଡି ଚା ବିସ୍କୁଟ ଏତିକି ବାସ ଖାଇଛି ନାଇଁ ସ୍ଟେପ ବାୟ ସ୍ଟେପ ଖାଇଛି ଆଉ ମାନେ ନାଇଁ ଆଜି ମୁଁ କୁଆଡେ ବୁଲିବାକୁ ଯାଇନି ତମେ?
ମୁଁ ଆଜି ଯାଇଥିଲି ସକାଳୁ ଟିକେ ହାଟକୁ ଗନି
ତମେ ଚାରିଟା ବେଳେ କୁଆଡେ ଗୋଟେ ଯାଉଥିଲ ନା କଣ ମତେ ଦେଖା ହେଲା ତମର ପୁଣିଆ ମୁଁ ଆଉ କହିଲି ନା ସେ ଆମ ଏପଟ କାହିଁକି ଆସିବ ଆମ ଏପଟେ କୁଆଡେ ଆସିଥିଲ କି?
ନା ନା ସେ ମୁ ଯାଇନି।
ଥା ଆସି ନଥିବେ ମୁ ତ ମୋ ପୁଣିଆ ଦେଖାହେଲେ ତ ମୁଁ ସେଇଥିପାଇଁ ପଚାରିଲି।
ମୁଁ ଆଜି ଆମ ଘର କାମ ହଉଥିଲା ମୁଁ ଗୋଟେ ଛୋଟ ଘରଟେ କରି ଥରେ କରିକି ପାଲ ପକେଇନି ତାପରେ ଆଜବେଷ୍ଟସ ତାପରେ ବାସ। ବାଁ ସବ ଖୋଳା ହେଇକି ପୋତା ହେଲା ରସି ଆଣିକି ବାନ୍ଧି ମାପଚୁପ କରିକି ଗୋଟେ ଛୋଟିଆ ଘର ଟାକନି ତାପରେ ଅଖା ସେ ସୂତା ନଥିଲା ଫେରେ ଢାଫଣ ଗୋଟେ ଆଣି ତାକୁ ସିଲେଇ କଲି।
ହୁଁ।
ସବ ଗତଏ।
ବଢିଆ ଆଉ।
ଆଜି ଦିନ ମନ ଖାଲି କାମ।
ହୁଁ ହଁ। ହଁ ଛୁଟି ଦିନରେ ସବୁ କାମ ବା ଜଣା ପଡିବ କିଛି କାମ ନଥିବ ଛୁଟି ଦିନ ଯୋଉ ନଥିବ। ମାନେ କାମ କୁଆଡୁ ଆସିଲାର କାମରେ ସବୁ କାମ କୁଆଡୁ ପଳେଇ ଆସିବ।
ଆଉ ତୁମେ ଆଜି କଣ କରୁଛ?
ମୁଁ ଏଇତ ବୁଲୁଛି ଏଇ ଟିକେ ସନ୍ଧ୍ୟାବେଳେ ଇଭିନିଂରେ ଟିକେ ସନ୍ଧ୍ୟା ଚାରି ଜଣ କରୁ ଚାଲୁଛି। ହଉ ତାପରେ ଆମ ଗାଁରେ ଜଣ ଘରୁ ଛାତୁ ଟା ବାହାର କି ସାପ ଜାଣୀଛ ଆଗେ ଛୁଆ ସଫା ତାଙ୍କ ଘର ଲୋକମାନେ ଧରିଦେଲେ ତାପରେ ଲୋକଙ୍କୁ ଡାକିଲେ ଲୋକଙ୍କୁ ଯଦି ଡାକିଲେ ଏ ମାନେ ଛପ ଧରନ୍ତି ଯୋଉମାନେ ସବୁ ସେମାନେ ଧରିଲେ କେଟା ଜାଣିଛ। ତିରିଶ ଟା ଛୁଆ ସାପ। ଆଉ ବଡ ସାପକୁ ପାଇଲିନି। ତାଙ୍କ ଘର ମାଟି ତଳେ ସେ କେମିତି ଜାଣି ପାରୁନଥିଲେ ଗୋଟେ ଦାତ ପୁଣିଆ ସେମିତି ଦେଖିଦେଇଥିଲେ ଗୋଟେ ଛୁଆଟାକୁ ଭ। ବାହାରିଥିଲା ତାପରେ ଏମାନେ ସବୁ ଖୋଲେ। ଖୋଳି ଖୋଳି ଖୋଳି ଖୋଳି ପାଇଲି ସାତଟା ତାପରେ ସେଆଡି ଟି ସାପ ଧରାଳିକି ଡାକିଲେ ଯେମିତି। ତିରିଶ ଟା ସାପ ଧଇଲେ ସେ ତିରିଶ ଟା ସାପ ଧରି ସାରିଲା ପରେ ଅଣ୍ଡା ବି ବାହାରିଲା ସେମିତି ମେଞ୍ଚେ କୋଡେ। ତାନାଁ କଣ। କୁହନି ତାପରେ ମା ଛୁଆଙ୍କୁ କିନ୍ତୁ ପାଇଲେନି ଆମର ସେଇ ଡର କାରଣ ଦେଖ ଛୁଆକୁ ନେଇଗଲା ମାନେ ମା ଯାହା ବିହେଲେ। ଖୋଜିବେ ପଶୁ ପକ୍ଷୀ ହଉ ଯାହାବି ହଉ ତାଙ୍କ ମାକୁ ସେମାନେ ବହୁତ ଭଲ ପାଆନ୍ତି। ନା ତାଙ୍କ ମା ବାପାଙ୍କୁ ଧରିବାକୁ ପାଇଲି ହଁ ଛୁଆଙ୍କୁ ଧରିକି ନେଇଗଲେ। ବାପାଙ୍କୁ ପାଇଲେନି ଧଇିଲେନି ନୁହଁ ମାନେ ବହୁତ ଖୋଜିଲେ ତାଙ୍କ ଘର ପୁରା ଖୋଳା ହେଇଗଲା ସେ ରୁହନ୍ତି ସେ ଘରେ। ପୁରା ଖୋଳା ହେଇସାରିଲାଣି ତଥାପି ପାଇଲିନି ଆଉ କଣ କରିବେ ପାଇଲେନି ତ ଆଉ। ହଁ ସେମାନେ ତାଡି ଦେଇଥିଲେ ମାଟି ତଳେ ସେମାନେ ରହୁଥିଲେ ଆଉ। ଏମାନେ ମାଟି ଉପରେ ସେମାନେ ମାଟି ତଳେଆଉ ତାଙ୍କୁ ମାଟି କରନ୍ତୁ। ସେ ମାଟି ତଳେ ରହୁଛି।
ସେ ଧଇଲେ ତାଙ୍କୁ କେମିତି।
ଆଁ।
ଧରିଲେ କେମିତି ସାପକୁ।
ହୁଁ ଧଇଲେ।
ହଁ।
ଧରଦେଲେ ହାତରେ ଧରିଦେଲେ।
ସିଏ ଆସିଥିଲେ ଜରିରେ ପସେ।
ହଁ ନା ଡବା ଡବା ସେ ତାଙ୍କର କାଇଦା ଜାଣିଛନ୍ତି। ସେ ହାତରେ ତାଙ୍କୁ ଛଟ ଛାଟ ଧରି ଦଉଥିଲେ ଧରି ସାରିଲା ପରେ ତା ଡବା ଅଛି ଡବାରେ ସେ ପସେଇକି ନଉଥିଲେ ଆଉ।
କାମଡ଼ୁ ନଥିଲେ।
ନା ସେ ସବୁ ଧରାଳି ମାନେ ଜାଣିଛନି ନାଁ ଆଉ କାମୁଡିବନା ଆଉ।
ତାହେଲେ ତୁମ ଘରେ ଆଜି ତିରିଶ ଟା ସାପ ଧଇଲେ।
ହଁ ଆମ ଗାଁରେ।
ତାକୁ ହାରିଥିଲେ ନାଁ।
ଆଜି ସାପ ଅଛି କାଇହିଁ ବାହାରନି ତମ ସେଠି ସାପ ଧରିଲେ ହେଲେ କହିବ ଆମ ଏପଟେ ଲୋକ ଅଛନ୍ତି ପଠେଇମି ଧର। ପିବା ହେଲା
ହ ହଁ ଆମ ଏପଟରେ ବାହାର ଥିଲେ ଆଜି ଗୋଟେ ହଳଦିଆ ହଳଦିଆ ସାପଟେ ଥିଲା। ପଳେଇଲା ବର୍ଷାରେ ରହୁଥିଲା ବୋଲି ବାହାରିଥିଲା ତ ଅଖା ସେଇଠି ଯୋଗକୁ ତା ତଳେ ଥିଲା ତାକୁ ଟେକି ଦେମି ସି ବାହାରିଲା ସେ ସାପଟା ଫେରେ ବାହାରିକି ତାକୁ ଗୋଡେଇନି ଯେମିତି ସେ ତାର ପଳେଇଲା। ତାପରେ କହି ମେଞ୍ଚେ ଲୋକ କହିଲେ ସେ ଧମଣା
ହଁ ସେ ଦମଣା ହେଇଥିବ ନହେଲେ ଇଏ ସାପ ଜଣା ହେଇଯିବ କିନ୍ତୁ ଆମ ସେଇନ ଯୋଉତ ଧମଣା ନୁହଁ ଆମ ହଁ ରାତିରେ ନାଁ ଧରନ୍ତିନି ଠାକୁରଙ୍କ ସାପ ଯଉ ସିଏ।
ତୁମ ଗାଁରେ ମେଳା କେବେ ପଡେରା।
ଆମ ଗାଁରେ କାର୍ତ୍ତିକ ପୂର୍ଣ୍ଣିମା ବେଳେ ବାଲିଯାତ୍ରା ପଡେ ବଢିଆ ମଜା ହୁଏ ଯାତ୍ରା କରିବାକୁ ଲୋକ ଆସନ୍ତି ଅନ୍ୟ ଗାଁ ରରୁ ଆମ ନଈ କୂଳି ଆମ ଘର ନଈକରେ ଆମ ନଈକଣ୍ଡିଆରେ ସେଇଠି ହୁଏ ଯାତ୍ରା ପଡେ ଦୋକାନ ପଡେ ମୀନା ବଜାର ପଡେ ବହୁତ ସାରା ଖାଦ୍ୟ ଜିନିଷ ପଡେ ହଁ ସାତ ଦିନ ସାତ ଦିନ ପୁର ଦିନ ସାରା ହଁ ସାତ ଦିନ ପୁରା ଠାକୁରଙ୍କ ପାଖରେ ଦିନରେ ଅରୁଆ ଭାତ ଡାଲମା ଖଟା କ୍ଷିରି ହୁଏ ଆଉ ରାତିକି ହୁଏ ପୁରୀ ଆଉ ଇଏ ପୁରୀ ଡ଼ାଲମା ଆଉ ସେ ଡ଼ାଲମା ଥିବ ଯଦି ଥିବ ନହଲେ ନୂଆ ହୁଏ ଆଉ।
ତୁମ ଘରେ ଏତେ ଲୋକଙ୍କୁ ଖାଇବା ପିଇବା ହୁଏ?
ଆମ ଗାଁରେ ବହୁତ୍ ଲୋକ ଆମ ଗାଁ ଲୋକ ଆମ ସେପଟ ସାହି ଲୋକ ଆମ ଘର ଆମ ଗାଁ। ଗାଁ ପାଖରେ ଯେତିକିଟା ଅଛି ଦଶଟା ଭଳିଆ ଗାଁ ସେ ସବୁ ଖାଆନ୍ତି।
ଯାତ୍ରା କରିବାକୁ କୋଉଠୁ ଆସନ୍ତି ଯାତ୍ରା କରିବାକୁ ଲୋକ? କୋଉଠୁ ଆସନ୍ତି?
ଯାତ୍ରା କରିବାକୁ ଲୋକ ଆସନ୍ତି ସିଆଡୁ଼ ସବୁ ଆସନ୍ତି।
ବାଲେଶ୍ଵର, ସମ୍ବଲପୁର, ଖୋର୍ଦ୍ଧା ଏମିତି ସବୁ ଆସନ୍ତି।
ହଁ ସିଆଡୁ ସବୁ ଆସନ୍ତି।
କୋଉ ପାର୍ଟି କରେ ଲାଇଟ୍ ମେଞ୍ଚେ ଲାଇଟ୍ ଲଗାଯାଏନି।
ହଁ ଆମର ବହୁତ୍ ସାରା ମାନେ ଆମ ଦିନ ହେଇଯାଏ ଆମ ଲାଇଟ୍ ଆମ ଗାଁ ରେ ବାଲିଯାତ୍ରା ସେଟା ସବୁଠୁ ବଡ଼ ପୂଜା ଗୋଟେ ମାନେ ପର୍ବ ଗୋଟେ କଣ କୁହନ୍ତି କାର୍ତ୍ତିକ ପୂର୍ଣ୍ଣିମା ଯୋଉ କୁହନ୍ତି। ହେଲା ହଁ କା ଟିକେ ସୁରାମ ଏଠି ବସନ୍ତି ଆଉ ବହୁତ୍ ଭଲରେ ପାଳନ ହୁଏ ଆମ ଯାତ୍ରା ଟିକେଟ୍ ବି କଟାଯାଏ ଟିକେଟ୍ କାଟିକି ଆମେ ସବୁ ଯାଇକି ଦେଖୁ ବସିକି ଆମ ଘର ତମେ ଏଥରେ ଆସିବ ନିଶ୍ଚିତ ଭାବରେ ହେଲା।
ହଁ ହଁ ଆମେ ଯିବୁ।
ବୁଲିକି ଯିବ ଆମ ଦେଖିବ ଆମ କେମିତି କଣ ହୁଏ ଆମ ଏଠି।